ନମସ୍କାର।
ନମସ୍କାର।
ଆପଣ ମୋ ଭଏସ ଆପଣଙ୍କୁ କ୍ଲିୟର ଶୁଭୁଛି।
ହଁ ଶୁବୁଚି।
କଣ କରୁଥିଲେ ଆପଣ?
ମୁଁ ଏମିତି କାମ ସାର ଏନେ ଟିକେ ବସିଲି। ଏଇ ଗରମ ରେ ଟିକେ ଥଣ୍ଡା ପବନ ଆମର ଦଉଚି। ଟିକ କେଟ ଛିଡା ହେଇଛୁ ବାହାରେ ଆମର ବାଲକୁନିରେ।
ଆଛା ଆପଣ ଗୋଟେ ପାଗ କେମିତି ଦେଇଛି?
ଆମର ପାଗ ପୁରା କାଲି ପୁରା ନ୍ଧ୍ୟା କୁ ଯୋଉ ବର୍ଷା ଆଉ ସେ ପବନ ଆମକୁ ପୁରା ବଢିଆ ଲାଗିଲା। ଗରମରେ ସେ ଯୋଉ ପବନ ଆଉ
ଗରମ ଏତେ ଦିନ ହେଲାଣି ତ ବର୍ଷା ହେଇଥିବ ତ ଶାନ୍ତି ଲାଗିଛି।
ହଁ ପୁରା ବଢିଆ ଲାଗିଲା। କାଲି ତ ଯେମିତି ଇଚ୍ଛା ହଉଥାଏ ବର୍ଷାରେ ଯାଇକି ଛିଡାହେଇ ପଡିବାକୁ।
ହଁ।
ଆଉ।
ଆଉ ଇଏ ଖରା ଦିନରେ ଆପଣ।
ଆଜି ତ ଖରା ଖରା ହଁ ଆମ। ଉ ବଡ ବାରି ଆମର ପୁରା ଗୋଟେ। ଆମର ପୁରା ସବୁ। ଆମଟା ତ ଆମ୍ବ ଗଛ ଏବେ ପୁରା ଫୁଲ ଅଛି ଆମ୍ବ ଗଛ ପୁରା ଦଶ ପନ୍ଦର ଟା ଖଣ୍ଡେ ହବ।
ଆଚ୍ଛା ବଢିଆ ଆପଣ ଆପଣଙ୍କୁ ଆମ୍ବ କିଣିବା ପାଇଁ ପଡୁନ
ନା ନା ଆମର ଯ ପୁଣି ଯୋଉ ଆମ୍ବ ର ଲାଗିଛି ସେଇଟା ସବୁ ହିଁ କିଣା ସ ଯୋଉ ବାଇଗଣ ପଲେଇର କଣ ସେ ଯୋଉ ଆମ୍ବ। ଆଉ ସେ ସବୁ ଯୋଉ ମାର୍କେଟ ରେ ସବୁ। ଯୋଉ ଆମ୍ବ ମିଳେ ଆମର ସବୁ ସେଇ ଗଛ ହିଁ ଲାଗିଛି।
ବଢିଆ ମ୍ୟାଡ଼ମ ଅ
ଯେତିକି ଖାଉଛୁ ତାକୁ ଦେଖିଦେଲେ ତ ଆଗେ। ପୁରା ବଢିଆ ଲାଗୁଛି।
ହଁ ବାରିରେ ଫଳିଲା ଟା ପୁରା ଗଛରୁ ଫ୍ରେଶ ଆଣିଲା ଟା ଆପଣ ଖାଉଥିବେ।
ହଁ। ଆମ୍ବ, ଲେମ୍ବୁ ଆଉ ସେ ଯେଉଁ ଅମୃତଭଣ୍ଡା ଆଁ ଉଁ ଲିଚୁ। ଆମ ଟା ଏଇନେ ପୁରା ସବୁ ହଁ ଲି ଚୁ କୋଳି ଆମର ଟା ବି ବଢିଆ ହେଇଛି।
ଲିଚୁ ବି ଆପଣଙ୍କୁ କିଣିବାକୁ ପଡୁନ ଥିବ ଲିଚୁ ତ ବହୁତ ବଢିଆ ଲାଗେ। ଆପଣଙ୍କ ବାର ଆପଣଙ୍କ ବାଡିରେ ଲିଚୁ କେମିତି ଲାଗେ ଖଟା ଲାଗେ କି ମାନେ ଯୋଉ ମାର୍କେଟ ଭଳିଆ ପୁରା ସେମିତି।
ନା ମାର୍କେଟ ଭଳିଆ ପୁରା ଆମର ଟା ଲାଗେଇ ଆଉ ଆମର ଟା ବହୁତ ଆମର ଗଛଟା ଆମର ପୁରା ବହୁତ ଏଇ ବର୍ଷ ବହୁତ ପୁରା ଲିଚୁ ହେଇଥିଲା ଆମେ ଖାଇଛୁ ଯେତିକି ଆଉ ଲୋକମାନଙ୍କୁ ବି ଦେଇ ଦେଇଛୁ ଖରାଦିନ ଲାଗି ଲୋକମାନଙ୍କୁ ବି ବହୁତ ଦେଇ ଦେଇେଇଛୁ ଆମେ। ଆମର ଏଇ ଘର ପାଖରେ ସବୁ। ସମସ୍ତଙ୍କ ଙ୍କୁ ଆମେ ବହୁତ ବହୁତ ଲିଚୁ ବି ଆମେ ଦେଇ ଦେଇଛୁ ଆମ୍ବ ବି ଦେଇ ଦିଅଉ ସମସ୍ତଙ୍କୁ।
ହଁ ବାଣ୍ଟିକି। ଖାଇଲେ ନିଜ ମନକୁ ଶାନ ନ୍ତି ମିଳେ।
ଶାନ୍ତି ମିଳେ।
ଆ।
ସେ ଜିନିଷ ହେଇଛି ଆମ ବାରିରେ ସବୁ ପରିବା ବି ଆମେ ଆଉ ବାରିରେ ନିଜେ ହିଁ ଲଗାଉ ଆମ ଉଁ ବେଶୀ ମାନେ ବଜାର ଜିନିଷ ହିଁ ଆମେ ବେଶି ଖାଉନୁ ମାନେ ନିଜେ ଶାଗ ବାରିରେ ଆମର ପୁରା ବଢିଆ ସେ ଉଁ ଶାଗ ହେଇ ଯାଇ ତିନି ଚାରି ପ୍ରକାରର ଶା ଗ ଆମ ବାରିରେ ହେଇଛି ଉଁ ବାଇଗଣ ବି ଲଗା ହେଇଛି।
ଏତେ ସବୁ ଆପଣ ଦେଖା ଦେଖି। କରିପାରନ୍ତି ଟାଇମ ଦେଇପାରନ୍ତି?
ମୁଁ ଟାଇମ ଦିଏ ମୋ ଆମର ଘରେ ସମସ୍ତେ ଯିଏ ଅଛନ୍ତି ସମସ୍ତେ ଟାଇମ ଦିଅନ୍ତି।
ହଁ ମୁଁ ଶୁଣିଲି ଏତେ ବଡ ତ ଆପଣ କହୁଛନ୍ତି ଦଶ ପନ୍ଦରଟା ଆମ୍ବ ଗଛ ଲାଗି ମାନେ କେତେ ବଡ ବାଡିଟା ହେଇଥିବ। ଆପଣଙ୍କ।
ଆଜ୍ଞା ଆଜ୍ଞା ଆମର ସମସ୍ତେ ଉ ମୋ ଶଶୁର ଶାଶୁ ଦେଢଶୁରହେରିକା ସେ ସବୁ ଦେଖା ଦେଖି କରନ୍ତି ଯାହା ଦେଢଶୁର ସେ ସମସ୍ତେ ଆମର ଅଛନ୍ତି ସେ ସବୁ ଦେଖା ଦେଖି।
ଆଚ୍ଛା ତ ଆପଣଙ୍କର ଜଏଣ୍ଟ ଫ୍ୟାମିଲି।
ଜଏଣ୍ଟ ଫ୍ୟାମିଲି ଆମର।
ଆଚ୍ଛା। ଆଜି କଣ ରାନ୍ଧି ଥିଲେ ମ୍ୟାଡାମ।
ଆମଟା ଆଜି ମାଛ ହେଇଥିଲା। ଆଉ ପଖାଳ ମାଛ ଫ୍ରାଏ ହେଇ ଥିଲା ପଖାଳ। ଆମର ସମସ୍ତେ ଖାଇଥିଲେ ଖରା ଦିନ ଲାଗି ଆମର ପଖାଳ ହଁ। ହଁ ଆଜି ଯେହେତୁ ଶୁକ୍ରବାର ଅଛି ସମସ୍ ତାଙ୍କର ମାଛ।
ପ୍ରାୟ ସମସ୍ତି ଙ୍କର ମାଛ ହଁ ଆଇଁଷ ବାରଟା ଆଉ ଆପଣ ଏତେ ଲୋକଙ୍କ ପାଇଁ ରୋଷେ ଇ କରନ୍ତି।
ରୋଷେଇ ତ କର ମିଶିକରି କରଉ। ରୋଷେଇ ରୋଷେଇ କଲା ଭଳିଆ ହିଁ ଲାଗେନି ଆମକୁ ହଁ। ଜଣେ କାଟିଦେଲେ ଆମେ ଜଣେ ସବୁ ସଜଡ଼ା ସଜୁଡ଼ି କରିଦେଇ ଆଉ ଜଣେ ରାନ୍ଧିଥିଲେ ସେଇଟା ଏକୁଟିଆ କଲେ ହିଁ ଟିକେ ଜଣା ପଡ଼େ ବାକି ଆମେ ମିଶିକି ଯେହେତୁ କରୁଛୁ ଆମକୁ କିଛି ଜଣାପଡ଼ୁନି।
ହଁ ଆଉ ଆପଣଙ୍କୁ। ମ୍ୟାଡାମ ବୁଲାବୁଲି କରିବା ପାଇଁ ଭଲ ଲାଗେ।
ବୁଲାବୁଲି କରିବାକୁ କାହାକୁ ଭଲ ଲାଗେନି ଆପଣଙ୍କୁ ଭଲ ଲାଗେନି ମତେ ତ ବହୁତ ଭଲ ଲାଗେ। ବୁଲାବୁଲି କରିବା ପାଇଁ ତାହେଲେ ପଳେଇ ଆସ ଆମର। ତମର ମୋର ମିଶିକିରି ଯିବା ବୁଲାବୁଲି କରିବାକୁ।
ଚାଲନ୍ତୁ ଚାଲନ୍ତୁ ଗୋଟେ ତ ଗୋ ଗୋଟେ ତ ବନେଇବା ପଡିବ ପ୍ଲାନ୍।
ହଁ। ଏଇଟା ପ୍ଲାନ୍ କରିଦବା ଆଉ କାହାକୁ ଗୋଟେ। ସେମିତିଆ ଗୋଟେ ସୁଯୋଗ ହୁଅନ୍ତା। କାହାକୁ କହିବାନି ଘର ଲୋ ଆସନ୍ତୁ ଥରେ ତମର ମୋର ପଳେଇବା।
ହଁ ହଁ ବଢିଆ ହବ ମୁଁ ବି ଆମ ଘରେ ଜଣେଇବିନି ଆପଣ ବି ଆପଣଙ୍କ ଘରେ ଜଣେଇବେନି।
ଯେତେବେଳେ ସିଏ ଖୋଜି ଖୋଜିକା ଯେତେବେଳେ ଥକି ପଡ଼ିକା ସେ ଘରେ ବସ ବସିବେ ଆମେ ସେତେବେଳେ ବୁଲି ବୁିଲିକି ଆସି ଘରେ ପହଞ୍ଚି ଥିବୁ। ତ କେମିତି ଲାଗିବ କୁହ।
ଆମମାନଙ୍କୁ ତ। ଶାନ୍ତି ଲାଗିବ କିନ୍ତୁ ସେମାନେ ଖୋଜି ଖୋଜିିକା ପାଗଳ ହେଇ ଯାଇଥିବେ।
ବାକି ଗୋଟେ କମେଡ଼ି ଭଳିଆ ହେଇଛ ଆମେ ଯେତେବେଳେ ସେ ଆମକୁ ଆଉ ସେ ଘରେ ରଖିବେନି ଏକାଥରେ। ବାହାରକୁ। ହୁଁ।
ଆପଣ ସମଲେଇ ମନ୍ଦିର ଯାଇଛନ୍ତି?
ହଁ ସମଲେଇ ମନ୍ଦିର ମୁଁ ତିନି ଥର ଯାଇଛି।
କେମିତିଆ ଲାଗେ ସେଠିକି ଯାଇକି?
ବହୁତ ଭଲ ଲାଗେ ଆଉ ଏବେ ବି ବହୁତ ସେ ଯୋଉ ସବୁ ଆଗ ଅପେକ୍ଷା ଏବେ ବହୁତ ପୁରା ଡେଭଲପମେଣ୍ଟ କରିଦେଇଛି ସେ ଜାଗା ସବୁ। ଏତେ ବଢ଼ିଆ କରିଦେଇଛି ସୁବିଧା ପୁରା ହଉଛି ମାଆଙ୍କୁ ଦର୍ଶନ କରିବାକୁ।
ହଁ।
ସେ ପୁରା ଚେଞ୍ଜ କରିଦେଇଛି ସେ ମନ୍ଦିର।
ହଁ ମୁଁ ଏଇ କଥା ଟା ଶୁଣିଥିଲି ତ ସେଇଥିପାଇଁ ଆପଣଙ୍କୁ ପଚାରିଦେଲି କାଳେ ଆପ ଆପଣ ଯାଇଥିବେ ମୁଁ ଭାବୁଥିଲି ଏବେ ଏବେ ତ ପାଗ ଟା ଟିକେ ଭଲ ଦେଲାଣି। ମୁଁ ଭାବୁଥିଲି ସେଠିକି ବୁଲିବା ପାଇଁ ଯିବାକୁ ସେ ଆଖ ପାାଖରେ ଆଉ କିଛି
ଜୁଲାଇ ଆଡ଼େ ଯିବେ ଠିକ ହବ। ପୁରା ଜୁଲାଇ ମାସରେ ଯିବ ହୁଁ ଟିକେ ବି ବର୍ଷା ବର୍ଷା ବି ସେତେ ହେଉନଥିବ ପାଗ ଖରାପ ବି ଆଉ ହେଉନଥିବ ସେତେବେଳେ ଯିବ ବସି ବସି ମାଆଙ୍କୁ ଭଲସେ ପୁରା ଦର୍ଶନ କରିବ ବଢ଼ିଆ ଲାଗିବ ଦେଖିବ ଥରେ ଯାଆନ୍ତୁ ଦେଖିବେ।
ଆଜ୍ଞା ଆଉ ଆଖପାଖରେ ଆଉ କିଛି ଜାଗା ଅଛି ବୁଲିବା ପାଇଁ?
ହୁଁ ସେଠି ତ ପାଖାପାଖି ସବୁ ସି ଯୋଉ ହୀରାକୁଦ ଅରିକା ଅଛି ଆଉ
ହଁ ହିରା କୁଦ ଡ୍ୟାମ ଟା।
କୁଦ୍ ଡ୍ୟମ୍ ଅଛି। ଆଉ ପାଖରେ ସେଠି ଘଣ୍ଟେଶ୍ଵରୀ ମନ୍ଦିର ବି ସେଠି ପାଖାପାଖି ହବ ସବୁ ପାଖାପାଖି। ଘଣ୍ଟେଶ୍ଵରୀ ମନ୍ଦିର ଯାଉନାହାନ୍ତି ସେ ଯୋଉ ପୋଲରେ ଯିବେ ମୋ ମୁଣ୍ଡ ତ ବୁଲେଇଥିଲା ଆପଣଙ୍କର କଣ ହବ ସେଇଟା କିଏ ଜାଣୁଛି ମତେ ମତେ ତ ପୁରା ବଢିଆ ଲାଗିଲା ମୁଁ ଡରି ଡରିକି ଯାଇଛି ସେଇ ଯୋଉ ଝୁଲା ଫୁଲ କୁହନ୍ତି ଥରେ ଯାଇ କିଏ ଦେଖନ୍ତୁ ମୁଁ ଶୁଣିଥିଲି ମୁଁ ଥରେ ଯାଇକିରି ବେଶୀ ଝୁଲୁନି ବାକି ସେ ଯଉଁ ମନ ଯଉ ଡରଟା ରହିଯାଇଥିଲା ସେଇଟା ତ ପୁରା ଡରି ହେଥିଲା ପୁରା ଧୀରେ ଧୀରେ ଝୁଲୁଥାଏ କାଳେ ଗଳି ପଡ଼ିଲ ଏକାଥରେ ସେ ପାଣି ରେ ଏକାଥରେ ରାମ ରାମ ସତ୍ୟ ହେଇଯିବି ସେ ଟା ଭାବିକିରି ବେଶୀ ଡରି ଯାଇଥିଲି, ନା ନା କିଛି ନାଇଁ ସେମିତି ମଜାକରେ କହିଦେଲି ମରିବାକୁ କାହାର ଇ ଛା ଅଛି ଯେ କହୁନାହାନ୍ତି।
ହଁ ସେଇଟା ବି ସତ କଥା
ହୁଁ ସେଠି ଖାଲି ଘଣ୍ଟ ଲଗା ହେଇଛି ଛୋଟରୁୁ ବଡ କେତେ ଘଣ୍ଟ ସେଠି ଘଣ୍ଟି ଖାଲି ଘଣ୍ଟି ଘଣ୍ଟି ଟଙ୍ଗା ହେଇଛି। ଯିଏ ସବୁ ମାନସିକ କରନ୍ତି ସେ ଘଣ୍ଟିହିଁ ଯାଚନ୍ତି ଘଣ୍ଟେଶ୍ଵରୀ ଯେହେତୁ ତା ନା ଘଣ୍ଟି ହିଁ ସେଠି ଖାଲି ମାନେ ବହୁତ ଘଣ୍ଟି ଲକ୍ଷେ ଲକ୍ଷେ ଘଣ୍ଟି କାଲି ଦେଖିବ ମାଙ୍କ ପାଖରେ
ଆଛା ହଁ ମାଙ୍କ ନାଁ ଯେ ତୁ ଘଣ୍ଟେଶ୍ଵରୀ ତ ଘଣ୍ଟ ଯାଚୁ ଥିବେ।
ହଁ ମାଙ୍କୁ ଯିଏ ଯାହା ଡାକେ ମାନସିକ ପୂରଣ କ-ହ୍ୟ କରନ୍ତି, ମାନସିକ ପୂରଣ ହେଇଗଲେ ସେଠି ଖାଲି ଘଣ୍ଟି ଭୋଗ ରାଗ କରି ଆସନ୍ତି ସମସ୍ତେ ପୂଜା ନା ସମସ୍ତଙ୍କ ସବୁଆଡେ ସମସ୍ତଙ୍କର ମାନେ ଚେଞ୍ଜ ପୂଜା, ଯେହେତୁ ଘଣ୍ଟେଶ୍ୱରି ସେଠି ଖାଲି ଘଣ୍ଟି ହିଁ ପୂଜା ମାନେ ଉଁ, କରନ୍ତି।
ହଁ ମୁଁ ତାହେଲେ ଏଥରକ ବୁଲିବାକୁ ଯିବି ସମଲେଇଶ୍ଵରୀ। ସେଇଠି ଅଛି
ହୀଆକୁଦ ଡ୍ୟାମ ଦେଖିବେ ଘଣ୍ଟେଶ୍ୱରୀ ଆଉ ଏପଟରେ ଆସିଲେ ସବୁ ବି ସେ ବହୁତ ଏରିଆ ଏପଟରେ ଅଛି ସବୁ ବୁଲାବୁଲି
ହଁ ଆଉ ସେଠି କଣ ବୁ- ହୀରାକୁ କୁଦୁ ଭିତରେ ସେ କଣ ଉମ୍ କଣ ମୁଁ ଦେଖୁଥିଲି ବୁଲିବାକୁ ଗଲେ ସେ ଜାଗା ବାରରେ ଟିକେ ଜାଣିବେ ଶୁଣିବେ ତାପରେ ଯାଇକି ବୁଲିବା ପ୍ଲାନିଂ ଟା ହବ ନା। ସେଇଥିପାଇଁ ମୁଁ ଦେ ଦେଖୁଥିଲି ସେ ନେହେରୁ ମିନାର, କଣ ଗାନ୍ଧୀ ମିନାର, ଏମିତି କଣ କଣ ଅଛି ହୀରାକୁଦ ରେ।
ହଁ ହଁ। ଏଟା ବହୁତ ଭଲ ଜାଗା ସବୁ ଅଛି ଥରେ ଆସିକିରି ଦେଖି ଗଲେ ଭଲ ଯେତେ ଶୁଣିଲେ ଭଲ ଲାଗିବନି ଥରେ ଦେଖିକିରି ଗଲେ ଆଉ ଥରେ ଇଚ୍ଛା କରିବେ ପୁଣି ଥରେ ଥରେ ଇଚ୍ଛା କରିବେନି ପାଞ୍ଚ ସାତ ଥର ଇଚ୍ଛା କରିବେ ସେ ଜାଗାକୁ ମୁଁ ଆଉଥରେ ଯିବି ଆଉ ଥରେ ଯିବି ଆଉ ଥରେ ଯିବି ଏମିତି ହେବେ।
ଆଜ୍ଞା ଏବେ ତ ଆପଣ କହୁଚନ୍ତି ଜୁଲାଇ ମାସ ଆଡେ ଗଲେ ଭଲ ହ
ଜୁଲାଇ ମାସରେ ହିଁ ଆସିବେ ବର୍ଷା ନାହିଁ ବେଶୀ। ବି ଗରମ ବି ବେଶୀ ନାହିଁ। ଉଁ, ପୁରା ଭଲ ଲାଗିବ ଆସ ସେମିତି ଯଦି ନ କରିପାରିବେ। ନଭେମ୍ବର ଆଡେ ପୁରା ଆସିବେ। ପୁରା ଆରାମ ସେ
ହଁ ଶୀତ ଦିନରେ ହିଁ ବୁଲିବା ପାଇଁ ସବୁ
ପୁରା ଅଧିକ ଶୀତ ବି ନଭେମ୍ବରରେ ହିଁ ନାହିଁ ନଭେମ୍ବର ଆଡ଼େ ଟିକେ କମ ଶୀତ ଦେଖିକିରି ଯେ ଆସିବେ ସେତେବେଳେ ହିଁ ଠିକ ପୁରା ବଢିଆ ଲାଗିବ।
ହଁ ମାନେ ଅ ଜୁନ୍ ଲାଷ୍ଟ ଜୁଲାଇ ଫାଷ୍ଟ ଆଡେ ଆସିଲେ ନହେଲେ ନଭେମ୍ବରରେ ଆସ
ହଁ ନଭେମ୍ବର ଫାଷ୍ଟ ଆଡେ ଆସିଲେ ପୁରା ବଢିଆ ଲାଗିବ।
ଆଜ୍ଞା ଆସିବା କେବେ ଗୋଟେ ବୁଲିବା। ପାଇଁ ଆଉ ଆପଣଙ୍କ ସହିତ ତ କ ଥା ହେଇକି ବୋହୁତ ଭଲ ଲାଗିଲା।
ହଁ ହଁ ମତେ ବି ବୋହୁତ ବଢ଼ିଆ ଲାଗିଲା।
ଆପଣ ଏତେ ସବୁ ଜାଗା ବାରରେ ମତେ କହିଲେ ମୋର କେବେ ଯିବେ କେବେ ନାଇଁ ସେଇଟା ସଜେସନ ଦେଲେ ବୋହୁତ ବଢିଆ ଲାଗିଲା ଧନ୍ୟବାଦ।
ଧନ୍ୟବା
ରଖୁଚି।
ଆଜ୍ଞା ଆଜ୍ଞା।